ନାଇ କଣ କରିବି, ମୁଁ ଏଇଠି ବସିଛି।
ଖାଇଥିଲ ହ୍ୟାଲୋ? ଖାଇଥିଲ?
ହଁ। ଖାଇଛି ତମେ ଖାଇନ କି?
ହଁ ମୁ ଖାଇଛି ହେଲେ, ଆହୁରି ଭୋକ କରଛି।
ହୁଁ ଗୁପଚିଉ ଖାଇ ଦବା।
ରଜରେ କେତେ ଫାଟା ଉଠେଇଛ?
ରଜରେ ଯାହା ସେମିତି ସେଠିବିଦି ପାଖରେ ଉଠେଇଥିଲେ ସେତିକି ତାପରେ ଆଉ ଘରେ ଆସିବେ କଉଠି କଲୁି ଆସି କଆ ଯାଇନି ହଜିର ହଜ ଦିନ ପଳ ଆସି
ହୁଁ।
ମନ୍ଦିରରେ ମନ୍ଦିରରେ ପଳେଇଲା ରଜ ତାପରେ ଘରେ ଆସିକି ତାପରେ ଶୋଇଛି ଶୋଇଛି ଶୋଇଛି ଧୁମ ଶୋଇଛି ରଜରେ।
ହଁ ଶୋଇବା ରଜ କରିଥିଲା କି ମୁଁ ଜାଣିବି ଯେ ଶୋଇବା ଟା ବି ଗୋଟେ ପ୍ରକାର ରଜ ଯଦିଓଉଟା ମୁଁ ପାଳନ କରିଦେଇଛି, ସତ ଯ ଟିକେ ଶୋଇବାକୁ ଖାଇବା ସେଇଟା ମୋ ପାଇଁ ରଜ, ମୁଁ ତିଡି ବି ଶୋଇକି ରଜ ପାଳନ କରିଦେଇଛି।
ଏ ଶୋଇବାର ଯୋଉ ଶାନ୍ତି ଶୁକୁନ
ସେଟା କୋଉଠି ମିଳିଗନି। ତାପରେ କଣ ପର୍ବ ଅଛି?
ଗୋଟେ ରଥଯାତ୍ରା ରଥ ରଥଯାତ୍ରା
ତାପରେ
ଅଷ୍ଟମ ଅଷ୍ଟ ଅଷ୍ଟମ କୋଉଦିନ?
ସେଇ ସେପ୍ଟେମ୍ବର ସେପ୍ଟେମ୍ବର ଅକ୍ଟୋବର ଆଡକୁ ବୋଧ?
ମୁଁ ନା ନା ସେପ୍ଟେମ୍ବରରେ ନୁହଁ ସେପ୍ଟେମ୍ବରରେ ଗଣେଶ ପୂଜା।
ଓହୋ ଗଣେଶ ପୂଜା ପରେ ଲକ୍ଷ୍ମୀ ପୂଜବା ପେଡେ?
ଲକ୍ଷ୍ମୀ ପୂଜା।
ହଁ ସେଇ ଅକ୍ଟୋବର ରେ ଲକ୍ଷ୍ମୀ ପୂଜା ପେଡେ ନିକି?
ଆଚ୍ଛା ମୁଁ ତାଲେ ଜାଣିନି।
ନା ନା ଦୁର୍ଗା ପୂଜା ପଡେ ଅକ୍ଟୋବରରେ ଅକ୍ଟୋବରେ ଦୁର୍ଗା ପୂଜା ପଡେ।
ହୁଁ ଦୁର୍ଗାପୂଜା ପଡେ।
ଦୁର୍ଗା ପୂଜା ଟା କେତେ ଦିନ ହୁଏ କହିଲ?
ହୁଁ ଆମ ମାର୍କେଟରେ ଦୁର୍ଗା ପୂଜା ଫେମସ। ଆମ ମାର୍କେଟ ରେ ଦୁର୍ଗା ପୂଜା ଫେମସ।
ଭଲ ହୁଏ?
ହୁଁ।
କେତେ ଦିନ ହୁଏ?
ହଁ ତଥାପି ଚାରି ପାଞ୍ଚ ଦିନ କି ତିନି ଚାରି ଦିନ ମଧ୍ୟ ହୁଏନା ମୁଁ କେବେ ଯାଇନି। ହଁ ହଁ ହଁ ହଁ। ଦୋକାନ ମକାନ ଦଳି ମଳି ସବୁ ପଡ଼
ଓହୋ ଆଚ୍ଛା ଆଚ୍ଛା। ତମେ ଯଅନା?
ମୁଁ ଯାଏନି କେବେ ରାତିରେ ହୁଏନା ବାପା ସବୁବେଳେ ସାଡେ ରୁହନ୍ତି ଭାଇ ତ ତାର ସାଙ୍ଗ ମାନଙ୍କ ସହିତ ବଲେ ମତେ କିଏ ନବ।
ଓହୋ।
ସାନ ଝିଅକୁ କିଏ ପଚାରନ୍ତିନି ପା।
ମୁଁ ବି ସେଇ ସାନ ସାନ ମାନଙ୍କର ଦୁଃଖ ମାନେ ଅଲଗା ପ୍ରକାର।
ସେଇଆ ସମତ୍ସେ ଭାବନ୍ତି ଆମେ ବେଶୀ ଖୁସି ଦେ ଥିଲା ବେଶୀ ଦୁଃଖ ଆମରି ଭାଗ୍ୟରେ ଥାଏ।
କେଇ ନେବେନି କୁଆଡେ ମତେ କେଇ ନିଅ
ହଁ ହଁ ହେଁ।
ଘରେ ବସେନି
ବିଶେଷ।
ସେ ବଡ ମାନେ ସେ ବଡ ମାନେ ପଳାନ୍ତି ବୁଲିବା ଲାଗେ ମତେ ନିଅନ୍ତିନି।
ହୁଁ। ଖୁଦ ନିଜେ ଯିବାକୁ ପଡିବ ଚାକିରି ମା ଚାକିରିକି ନିଜେ ଯିବା।
ଗୋଟେ ଗାଡି କରିବି ଗାଡି କରିକି ଯିବି ଆଉ। ସିଏ ମାନେ ଗୋଟେ ସ୍ୱପ୍ନ ଗାଡି କରିକି ଗଲାବେଳେ।
ହୁଁ।
ଲକ୍ଷେ ଟଙ୍କା ହବ ଯେ ଗାଡି କରିଲୁ।
ଆଉ ଆ ଆଉ ଲକ୍ଷେ ଟଙ୍କା ନାଇଁ ଗାଡି ଏଇନା ସବୁ ଦି ଲକ୍ଷ। ଦେଢ ଲକ୍ଷ ତିନି ଲ
ନା ମୁଁ ଏଇ ସ୍କୁଟି କଥା କହୁଥିଲି ମାନେ ଗୋଟେ ଧରିଲି ଲକ୍ଷେ।
ସ୍କୁଟି ସ୍କୁଟି ବି ଆସିକି ଲକ୍ଷେ ପଚିଶ ପଇଚାଳିଶ ହେଲାଣି। ଆଉ ତା ଆମେ ଆମେ କିଣିଲା ବେଳକୁ ସେ ବିଲକ୍ଷ ପାର କରି ଯାଇଥିବେ।
ହୁଁ। ଆଉ
ନିଆଁ ଆଉ କଣ?
ରଥଯାତ୍ରା କେବେ ରଥଯାତ୍ରା କେବେ?
ରଥଯାତ୍ରା ତ ରଥ ତିଆରି ହେଲେଣି ଯାତ୍ରା କେବେ ହବ କେମ।
ହୁଁ ଯୋଉ କୁଆ ଖାର ରର୍ଥଯିତ୍ରା ନା କଣ ହୁଏ ନା କଣ। ଏମିତି ଯୋଉ ରଥ ଟଣା ହୁଏ।
ର କୁଆଖିଆ ରେ। ମୁଁ ଜାଣିନି ଯାରେ କାରେ ଯୋ ଭାଲୁ। ରଥ ଅଛନ୍ତି ସେଇଠି ରଥଯାତ୍ରା ବଡ ଆଗେ ହୁଏ।
ଆମ ହରିପୁରରେ ହୁଏ।
ପୁର ହୁଏ ହଁ ହଁ ମୁଁ ଜାଣିଚି ପୁରା ତ ତିନିଟା ରଥ ହୁଅନ୍ତି।
ହ।
ହୁଁ ଚରକାରରେ ଗୋଟେ। ହଁ ମୁଁ କେବେ ଯାଇନି ହେଲେ ମୁଁ ଜାଣିଛି ମୁଁ ବ୍ୟସ୍ତ। ସେ ଦେଖାଏ ଭିଡିଓ।
ଜଗନ୍ନାଥ ଜଗନ୍ନାଥ ମଠରେ ସେଠି ଠାକୁର ରହୁଛି ଏ ତାପରେ ସେଇଠି। ସୁନାବେେଶ ବି ହୁଏ ସବୁ ସେଇଠି ହୁଏ। କିନ୍ତୁ ଆସିକି ଯୋଉ ମୁଗୁପାଳରେ ହଉଛି ରଥ ଟା ରୁହେ ରଥ ଟଣାେଇ ସରିଲା ପରେ। ସେଇଠି ଗୋଟା ଅଛି। ଆ କଣ ରାଧା ଏଣ୍ଟରାଇଜେ ସେଇଠି ରୁହ ରଥ ଟା। ହଁ ସେଇଠି ମାଉସୀମା ମନ୍ଦିର ସେଇଠି ରୁହେ ତା ପରଦିନ ପୁଣି ଟଣା ହୁଏ ଆଉ। ଭଲ ସେପା ଏବେଠୁ ବି ମାନେ ଆରମ୍ଭ କରିଦେବେଣି। କାମ।
ହୁଁ କାମ ତ ଆରମ୍ଭ ହବନି କାରଣ ପୁରୀରେ ତ ଆସି ଅଧା ଅଧି ହେଇଗଲାଣି।
ହଁ। ଏବେଠୁ ଠାକୁରଙ୍କ ପାଇଁ କାଠ ଫାଟ ନେଇକି ବନା ହଉ
ଏଠି ଯୋଉ କାଠରେ କୋଉ ଠାକୁରରେ ରଥ ତିଆରି ହୁଅନ୍ତି। ଏଠି କୋଉ ଠାକୁର କୋଉ କାଠରେ ରଥ ତିଆରି ହୁଅନ୍ତି।
ସେଠି ମୁଁ ଜାଣିନି।
ନା। ଚୁଲିରେ ତ କୋଉଥିଲେଗୋଟେ ହୁଅନ୍ତି ବା ଯୋଉ ନିମ କାଠ ହଁ। ଆଉ ଏଠି ସବୁ କୋଉଥିରେ ହୁଅନ୍ତି କେଜାଣି।
ଆମ ଘର ପାଖରେ ଗୋଟେ ଲୋକଟା କୁହେ ହେଲା ସେ ବହୁତ ପୁରୁଣା ଲୋକଟା ବୁଢଡା ହେଲାଣି। ଏଇ ଯୋଉ ରଥଯାତ୍ରା ହେଇଥିଲା ଗୋଟେ ବର୍ଷ ଆମ ଏଇଠୁ କାଠ ଯାଇଥିଲା। ତା ନିମ ଗଛ ପୁରା ବର୍ଦଟା ଅଛି କାଳେ ଯାଇଥାନ୍ତା। ହେଲେ ଗୋଟେ କଣ ହେଲା ଗଲାନି ସେଥିାପାଇଁ।
ହୁଁ ହୁଁ ନାଇଁ ଏରା ସବୁ ସ୍ୱପ୍ନ ହ ତ ହୁଏ ନା ତାଙ୍କର ଯିଏ ମୁଖ୍ୟ ବ୍ରାହ୍ମଣ ଥିବ ତାଙ୍କୁ କୁହାଯାଏ। କଦେ କୋଉ ଗାଁ ର କୋଉ ଜାଗାରେ କାହା ଘର। କୋଉ ଭଳିଆ ତାଙ୍କର ବାରିରୁ ଆସିବ।
ଦିଦି ତମେ ଜାଣିଛ ରଥଯାତ୍ରା କଣ ପାଇଁ ହୁଏ।
ରଥଯାତ୍ରା ସେଟା ମାଉସୀରୁୁ ଯାଆନ୍ତି ମୁଁ ଏତ ତ ଜାଣି ମାଉସୀରୁୁ ପୋଡପଟା ଖାଇବାକୁ ଯାଆନ୍ତି। ସେଇଥି ପାଈଁ ହୁଏ।
ଓହୋ କେତେ ଦିନ ହୁଏ।
ପ୍ରଥା ଯ କେତେ ଦିନ ଏ ଯାଆନ୍ତି ତ ଦି ଦିନ ଲାଗିଯାଏ ବାଟରେ ଯାଉ ଯାଉ। ଆଉ ହୁଅନ୍ତି ସେଇଠି କେତେ ଦିନ ଏକୋଇଶ ଦିନ ନା କେତେ ଦିନ ରୁହନ୍ତି ଵା। ନାଁ ମୁଁ ଏତେ ଦିନେ ନୁହଁ ଆଗ ଅଳ୍ପ ଦିନ ଆଉ।
ହଁ ସେ ବାହୁଡା ଯେତ୍ରା ଗୋଟେ ହୁଏନି। ରଥଯାତ୍ରା ଯୋଉନା ଯିବେ। ଆଉ ଆସିଆ ଟା ହେଇଛି ବାହୁଡା ଯାତ୍ରା।
ତା ଭିତରେ ବି ଗୋଟେ ହୁଏ ତା ଲକ୍ଷ୍ମୀ ଯାଇନଥାନ୍ତି ବୋଲି ଯାଇକି ତାଙ୍କ ରଥ ଭାଙ୍ଗି ଦିଅନ୍ତି।
ହଁ ଲକ୍ଷ୍ମୀ ପୁରା ରାଗି ଯାଇଥାନ୍ତି ତାପରେ ଏ ଯେତେବେଳେ ପ୍ରଭୁ ଆସନ୍ତି କଣ ପୋଡ ନେଇକି ଆସୁଛନ୍ତି ଏମିତି ହଁ ଗୋଟେ
ହଁ ଭାଙ୍ଗି ଦେଇଥାନ୍ତି ତାପରେ ଭାଙ୍ଗି ଘରକୁ ପଳେଇ ଆସନ୍ତି ସିଏ ତାପରେ ଆସ ଆସିଲା ପରେ କବାଟ ଖୋଲନ୍ତିନି ତାଙ୍କୁ ରସଗୋଲା ଦେଇକି ମନାନ୍ତି। କବାଟ ଖୋଲାନ୍ତି।
ହଁ ହଁ ଏଇଟା ମୁଁ ଜାଣିଚି।
ବହୁତ ଇଣ୍ଟ୍ରେଷ୍ଟିଂ କଥା ଗୁଡ଼ା।
ଏଟା ହଁ ବୋହୁତ ବଢିଆ।
ହୁଁ। ଆଉ
ତମେ ଜାଣିଛ କଣ ପାଇଁ ଜଗନ୍ନାଥ ପୂଜା ହୁଅନ୍ତି? ସେ ଠାକୁର କେମିତି କଣ ହେଲେ
ହଁ ସେଇ ଯୋଉ କାଠରୁ ତିଆରି ହେଇଥିଲେ ଭାସିକି ଆସିଥିଲେ। ସେଇଟା ସେ ଯିଏ ପାଇଥିଲେ ସିଏ ପୂଜା କରିଥିଲେ ସିଏ ମାଙ୍ଗ ସ୍ୱନାଦେସ୍ ହେଇଥିଲା ତାପରେ ଜଣେ ଆସିଥିଲେ ବ୍ରାହ୍ମଣ ଯୋଉ ମହାରଣା ଯିଏ କା ତିଆରି କରନ୍ତି, ସିଏ ତିଆରି କରିଥିଲେ ତାପରେ ସେ କହିଥିଲେ ଯେ ତିଆରି କରିବେ ତାଙ୍କୁ
କିନ୍ତୁ ସେଇ ଯୋଉ ତାଙ୍କ ସ୍ତ୍ରୀ ଯିଏ ସେ ଖୋଲି ଦେଇଥିଲେ ଠାକୁର ଅଧା ହେଇଥିଲେ ତ ଠାକୁର ଯେତେବେଳେ ଅଧା ତିଆରି ଥିଲେ ସେଥିପାଇଁ ତାଙ୍କ ହାତ ଗୋଡ ଠିକ ସେ ହେଇନଥିଲା ସେ କହିଥିଲେ କବାଡ ନ ଖୋଲିବା ଇଏ କବାଟ ଖୋଲି ଦେଇଥିଲେ ତ ଅଧା ହେଇଥିଲା, ସେବେଠୁ ତ ଏମିତି ଅଧା ଆଉ ଅଧା ଘ ହେଇକି ଅଛନ୍ତି, ଜାଣିନି ହୁଁ ଜାଣିଚ ତା ମାନେ ସେ ହଁ ଯୋଉ ସେ ଯୋଉ ପକେଇଥିଲେ ଯୋଉ ନଈ ରେ ଯୋଉ ଶ୍ରୀକୃଷ୍ଣ ଯିଏ ତାଙ୍କ ହୃଦୟ ଟା ସେଇ ଯୋଉ କାଠରେ ବାନ୍ଧିକି ପାଣିରେ ଭସେଇ ଦେଇଥିଲେ।
ଯିଏ ମାରି ନଥିଲେ ତାଙ୍କ ଗୋଡକୁ ହୁଁ ସିଏ ଭୁଲ୍ କରିଥିଲା ନା ତ ସେଇଥିପାଇଁ ସିଏ ନେଇକି କାଠ ସ
ମାରିଥିଲେ ତାପରେ ତାଙ୍କୁ ଯେ ଯେତେବେଳେ ଜଳେଇଲେ ତାଙ୍କ ଦେହ ଜଳିଗଲା ହେଲେ ତାଙ୍କ ହୃଦୟ ଜଳିଲା ସେଇଟାକୁ ଜଳିଲାନି ଯେତେବେଳେ ଡରିକି ସେ ପରେ କଣ ନା ସେ ସେ ପାଇଲେ ପାଇକି ଏମତି ସେ ଯୋଉ ହୃଦୟ ପାଇଲେନି ସେ ଯୋଉ କାଠ ପାଇଲି ସେଥିପାଇଁ ଜଗନ୍ନାଥଙ୍କ ପୁରା ଶ୍ରେଷ୍ଠ ଠାକୁର ଆଉ। ତାଙ୍କ ହୃଦୟ ଟା ଯେହେତୁ ସେଇଟା ଆସିଥିଲା ତ ସମସ୍ତେ ଭାବନ୍ତି କି ସତରେ ଠାକୁର ଆଉ
ହଁ ତ କୃଷ୍ଣଙ୍କର ଅବତାର ନା କଳି ଯୁଗ କୃଷ୍ଣ ଗଲେ ତାରେ ତା ପରେ ସିଏ ଆସିଲେ ନା
ହଁ ହଁ।
କଳି ଯୁଗରେ ଜଗନ୍ନାଥଙ୍କୁ ବି ମାନନ୍ତି।
ଆଉ ଗୋଟେ ଯୋଉ ଛତିଆରେ ଗୋଟେ କି ଠାକୁର
ସେଇ ସେଇ ଜଗନ୍ନାଥ ଠାକୁର ଅଛନ୍ତି । ଭିତରେ ଯୋଉ ଅଛନ୍ତି ତାଙ୍କର ଯୋଉ ଖଣ୍ଡାଟା ଧରିଛନ୍ତି ସିଏ ବଡ ହୋଉଚି ସେ ଖଣ୍ଡା ଟା।
ହଁ ହଁ ମୁଁ ଜାଣିଚି ଏଟା ହଁ ମୁଁ ଜାଣିଚି ଯୋଉ ଓ ସେ କି
ଆସିବେ ଆସିବେ ସେ ଖଣ୍ଡା ଟା ଯେତେବେଳେ ବାର ହାତ ହେଇଯିବ ସେତିକିବେଳେ କ କଳି ଯୁଗଅରେ ଶେଷ ହବ କ ସେତିକି ବେଳେ ସେ ଆସିବେ।
ତ ଅଧିକ ଅନ୍ୟାୟ ସାପ ବଢିଲା ବେଳକୁ ଖଣ୍ଡା ଧରି ଏତ ବଢୁଛି ଆଉ। ତେବେ ଯୋଉ ବ୍ରାହ୍ମଣ ମାନେ ଦେଖାନ୍ତିନି ତ ସେଟା ଯିଏ ବି ଯାଆନ୍
ହଁ ହଁ ହଁ ହଁ ଦେଖାନ୍ତି ନା। ଏବେ ବି ଆମେ ଏଇ ରସେଣ୍ଟଲି ଯାଇଥିଲୁ। ନୁ, ମାନେ ମୁଁ, ମନ୍ଦିର ଭିତରୁ ଯାଇନି କେବେ? ଦୁଆର ମୋରେ ରହିକି ପଳେଇ ଆସିଲି। ମା ଘରେ ଯାଇ। ପାଇଲିନି। ଠାକୁରଙ୍କର ଯୋଗ ନାଇଁ, ଦୁଆର ମୁଅରେ ବସି ବସି ପଳେଇ ଆଇଲି।
କଳ୍କି କାଳେ ସେ ବହୁତ ପୁରା ରାଗି ଠା
ହୁଁ, ତାଙ୍କ ପାଖରେ ଗୋଟେ ଦୀପ ଅଛି। ସେ ଆଜିପ୍ ର୍ଯ୍ୟନ୍ତ ଜଳୁଚି। ଜାଣିଚ?
ନା, ମୁଁ ଜାନ୍ ନ
ହୁଁ, ସେଠି ଗୋଟେ ଦୀପ ଅଛି, ସେ ଆଜି ପର୍ଯ୍ୟନ୍ତ ଜଳୁଛି।
ଓହୋ! ସେଟା ମାନେ କଣ କେବେଠୁ ଅଛି?
ହୁଁ।
ଭଗବାନ! ସତରେ କଣ ଆମେ ମରଯିବା।
ଆମେ! ଆମେ ମରିକି ଆମ ଛୁଆ ତା ଛୁଆ ତା ଛୁଆ ତା ଛୁଆ ସବୁ ମରିସାରିଥି ହେତେବେଳକୁ ବି ହେଇନଥିବ।।
ହଁ, ଠିକ୍ କଥା। ହଉ ଆଉ।
ହଁ, କିଛି ନାହିଁ ରଖ।
ହଉ ଠିକ୍ ଅଛି।